ହ୍ୟାଲୋ ମ୍ୟାଡାମ ନମସ୍କାର।
ଭଲ ଅଛନ୍ତି।
ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ହଁ ଭଲ ଅଛି।
ଆଉ କଣ କରୁଚନ୍ତି।
ଅ ଏଇ ବସିଥିଲି ଆପଣ
ହଁ ମୁଁ ବି ଆଉ
ଆପଣଙ୍କ ଆଡ଼େ ବର୍ଷା ହଉଛି ଆଜି।
ନା ନା ଆଜି ଭାରି ମେଘ ଘୋଡେଇଥିଲା ପ୍ରବଳ ଗରମ।
ଆଚ୍ଛା। ଆମ ଆଡେ ବର୍ଷାପୁରା ଅନ୍ଧାର କରିକି ଆସୁଛି?
ଅନ୍ଧାର କରିକି ଆସିଛି ବଟ୍ କ ହଉନି? ହଁ ହୁଁ।
ବେକାରିଆ ନ ହୋଉ
ଆଉ କଣ କରୁଚନ୍ତି ଏବେ କଣ ଚାଲିଚି।
ଅ, ଚାଲଛି ମିନ୍ସ ଅ, କୋଉ ବିଷୟରେ?
ମାନେ ପାଠ ପଢା ପ- ପାଠ ପଢୁଚନ୍ତି ନା ପାଠ ପଢା ସରିଗଲାଣି?
ପାଠ ପଢା ମୋର ଏବେ କମ୍ପ୍ଲିଟ୍ ହେଇଛି ଗ୍ରାଜୁଏସନ ଟା। ଆ, ଆ ମୁଁ ଏବେ ପିଜି ମୁଁ ଏବେ କରିମି। ଏବେ ତ କରିନି।
ଆଚ୍ଛା, ହଁ ଆଉ ଏମି ଏମ୍ କଣ ଅଛି ଆଗକୁ?
ଏମ୍ ତ ଅଛି ଗୋଟେ ଟିଚର୍।
ଆରେ ବା ତ ମୋତେ ମୋ ପ୍ରଫେସନ୍ ମୋତେ ଭଲ ଲାଗେ।
ମୋତେ ବି ବହୁତି ଭଲ ଲାଗେ।
ଆଚ୍ଛା।
କାହିଁକି ନା ଏଥିପାଇଁ ମୋତେ ଭଲ ଲାଗେ କାହିଁକି ନା ଟିଚର୍ ଲାଇନି ହଉଚି ଏମିତି ଗୋଟେ ପ୍ରଫେସନ୍ ଯେ ଏ ଗୋଟେ ଟିଚର୍ ସବୁବେଳେ ଚାହେଁ ଯେ ତା ଛୁଆଟା ଭଲ ପଢୁ।
ହୁଁ।
ସିଏ କେବେବି ଚାହେଁନି କିନ୍ତୁ ଗୋଟେ ଡକ୍ଟର୍ ଚାହିଁବ ଯେ ଗୋଟେ ତ ସେ ରୋଗି ରୋଗରେ ପଡୁ ଯେମିତିକି ତା ପାଖକୁ ଆସିବ। କିନ୍ତୁ ଗୋଟେ ଟିଚର୍ ଚାହିଁବ ତା ଛୁଆ ଟା ଆଗକୁ ଯାଉ। ଯେମିତି ସେ କିଛି ହେଇପାରିବ।
ହଁ ଫିୟୁଚର ରେ କିଛି ଗୋଟେ ଭଲ ମଣିଷ ହେଇଗଲେ ଆମ ପାଠ ପଢା ଟା ସାଥ ସାର୍ଥକ ହେଇଯିବ।
ହଁ ଯିଏ ଆମେ ଜାଣିବା ଯେ ଆମେ ଆମ ଛୁଆକୁ ନା ଆ, ସେତିକି ଯୋଗ୍ୟ କରି ପାରିଚୁ ଯେ ସିଏ ଆଜି ଏଇ ଜାଗାରେ ପହଞ୍ଚିାପାରିଚି।
ପହଞ୍ଚି ପାରି ଚି ହଁ, ହଁ
ସେଥିପାଇଁ ମୋତେ ଏଇଟା ବହୁତି ଭଲ ଲାଗେ।
ହଁ ସମ୍ପୂର୍ଣ୍ଣ ଠିକ ବହୁତ ଭଲ।
ନିଜର ତ ଇଚ୍ଛା ଅଛି ଦେଖିବା ମୋତେ କିନ୍ତୁ ଲାଗୁନି ଯେ ମୁଁ ହେଇପାରିବି ବୋଲି।
ନା ନା ସେମିତି କିଛି ନାହିଁ, ସେମିତି କିଛି ନାହିଁ, ବହୁତ ସହଜ ଉ ପାୟ ଅଛି, ଆପଣ ଏବେ ମାନେ ବି- ଯୋଉ ଆମର ବିଇଡି ପାଇଁ ପକୋଉ ବିଇଡି, ସିଟି ନଚେତେ ଆଉ ସବୁଠୁ ମାନେ ଅ, ଇଏ ର ହଉଛି ଆମର ସ୍କୁଲ୍ ର ଆଉ ଆଉ ମାନେ ପ୍ରାଇଭେଟ୍ ସ୍କୁଲ୍ ରେ ପଢ଼େଇବା ପାଇଁକା ବି ହେଲେ କିଛି ନାହିଁ ଶୁଣନ୍ତୁ ଗର୍ମେଣ୍ଟ ସ୍କୁଲ୍ ପାଇ- ପ୍ରାଇଭେଟ୍ ସ୍କୁଲ୍ ଭିତରେ କିଛି ଆମ ପାଇଁ ଆଜ ଏ ଟି ଚର୍ କିଛି ମାନେ ଡିଫରେନ୍ସ ନାହିଁ ଆମେ ଯୋଉଠିକି ଯିବା ଶିକ୍ଷା ହିଁ ଦବ ବା ଉଦ୍ଦେଶ୍ୟରେ ହିଁ ଯିବା। ତ ଛୋଟ ସ୍କୁଲ୍ ହଉ କିମ୍ବା ବଡ ସ୍କୁଲ୍ ହଉ ହଁ ତ ତେଣୁ କରି ତାର ତିନିଟା ହୋଉଏ ଅଛି। ପ୍ରଥମେ ତ ସିଟି ଵିଇଡି ଗମେଣ୍ଟ ଉଏରେ। ନଚେତେ ଆପଣ ଏ ଯୋଉ ଏନ ଟିଟି ଏସଟିଟି ବି ବାହାରୁଚି ଗ୍ରାଜୁଏସନ ପରେ ବି ସେଟା କରିପାରିବ। ଆଇଏମ ପ୍ରାଇଭେଟ୍ ସ୍କୁଲ୍ ମାନଙ୍କ ପାଇଁକା ପଢେଇବା ପାଇଁକା ମାନେ ଇଏରେ ତ କିଛି ଅସୁ ସୁବିଧା ନାହିଁ। ବହୁତୁ ମାନେ ବ-ତାର ବହୁତୁ ୱେ ହେଇଗଲାଣି। ଆଉ ପିଲାମାନେ ଆଉ କଣ ପିଲା ଆଗେ ଗୋଟେ ଟିଚର ରହିବା ପାଇଁକା ସାମା ଖାଲି ବିଇଡି କରିବ ଆଉ! ବିଇଡି କଲେ ତ ଓଭିଏସଲି ଗମେଣ୍ଟ ସ୍କୁଲ ରେ ମିଳିବ। ସେଟା ମ୍ୟାଟର କରେନି ପିଲାଙ୍କୁ ଯଦି ପଢେଇବାକୁ ୱଏ ଅଛି! ତାହେଲେ ବହୁତ ୱଏ ଅଛି। ଆରେ ଏଣ୍ଟିଟେଷ୍ଟ ଟିଭି ପା ଦିଟା ଅଛି! ଏସ୍ଟିଡିଡବା କରିସାରିଲା ପରେ ବି ଏଣ୍ଟିଡି ବୁକ ପରେ ବି ଆମକୁ ଟିଚର ମିଳିଚି
ଆଛା ତାହେଲେ ଚାହିଁଲେ ହେଇପାରିବ? ଆରାମେ ରେ ଆରାମ ରେ ଦେ ଆଛ ମ୍ୟାଡ଼ାମ ମତେ ଟିକେ ସଜେସନ ଦେବେ ଯେ ଗଭର୍ମେଣ୍ଟ ଅ ଟିଚର ପାଇଁ। କଣ କେମିତି ସବୁ କରିବା ପାଇଁ ପଡ଼ିବ ସେଥିପାଇଁ ତ ମାନେ ପ୍ଲାନିଂ? ଦରକାର୍।
ହଁ ହଁ ହଁ ହଁ ପ୍ରିପାରେସନ ହଉଛି। ସେ ଯଦି ଆପଣ ବିଇଡି କରିବାକୁ ଏବେ ଚାହୁଁଛନ୍ତି ଗ୍ରାଜୁଏସନ ପରେ। ତାହେଲେ ତାର ଯୋଉ ଇଏ ପକେଇବାକୁ ପଡିବ ମାନେ ବାହାରିବ ଓ ଏଟ୍। କରିବାକୁ ପଡିବ ଗମେଣ୍ଟ ର କେତେବେଳେ ବିଇଡି ପାଇଁ କା ବାହାରୁଛି।
ଏବେ ନା ପିଜି ଆଉ। ବି ଇ ଡି ର ଡେଟ୍ ଯାଇଛି ହାରି ଯୋଉଟା କି ମୁଁ ପକେଇ ପାରିଲିନି।
ତ ଆଉ ଏବେ କିଛି ହବନି ତମକୁ ୱାନ ଇୟର ଏଇନା। କୋଚିଂ ଫୋଚିଂ କିଛି ନବାକୁ ପଡିବ ନେଇକି ରହିବାକୁ ପଡିବ ନଚେତ। ଆମର ଛୋଟିଆ ଜିନିଷ ଗୋଟେ ଏଣ୍ଟିଟି ବାହାରୁଛି। ଆମର ମୁଁ କହିଦେବି କେତେବେଳେ ମାନେ ତାର ଅଛି ଏନ ଟି ଟି ର ବି ଅଛି। ତମେ ଯୋଉଠି ଚାହିଁବ ଏଣ୍ଟି ଟି ଏଇ ୱାନ୍ ଇୟର ଭିତରେ କରିଦିଅ ଘରେ ବସନି। ଆର ବର୍ଷକୁ ଠିକ ବାହାରିଲା ବେଳକୁ କରିଦବ ହଁ। ଆର ବର୍ଷକୁ ବାହାରିଲ ବେଳକୁ ଜଷ୍ଟ ବାହାରିଲା ବେଳକୁ ତମର ଆଡେ ଏଣ୍ଟିଟି କଂପ୍ଲିଟ୍ ହେଇଯାଇଥିବ। ତୁ ଏଗଜାମ ବି ମାନ ଆଉ ଫାଇନାଲ ଏକ୍ଜାମ ବି ଥିବ ପାଖାପାଖି ଏପଟେ ବିଇଡି ପାଇଁ ବାହାରି ଯିବ। ଆଉ ତମେ ବି ମେଣ୍ଟାଲି ପୁରା ପୁରି ପ୍ରେପାଇର ହେଇଯିବ ଯେ ଏନ୍ ଟି ଟି ନେଲା ପରେ ମାନେ ତା ଦେହରେ। ଆକ୍ଚୁଆଲି ପାଞ୍ଚଟି ସବଜେକ୍ଟ ରହୁଛି ଗୋଟେ ରହୁଛି। ଛି ଆମର ସାଇକୋଲୋଜି ଚାଇଲ୍ଡ ସାଇକୋଲୋଜି ହେଲା ଆଉ ଗୋଟେ। ଟ ରହୁଛି ଆମର ଆର୍ଟ ଆଣ୍ଡ କ୍ରା୍ଫ୍ଟ୍। ଆଉ ଗୋଟେ ରହୁଛି ଏଇ ଯୋଉ କଣ ଫିଜିକାଲ ଏଜୁକେସନ। ଆଉ ଗୋଟେ କଣ ଏମିତି ପାଞ୍ଚଟି ସବଜେକ୍ଟ ରହୁଛି ଯୋଉଟା କି ତମକୁ ପିଲାମାନଙ୍କ ପାଇଁକା ପାଠ ପଢେଇବା ପାଇଁ ବା ପ୍ରିପେୟାର ପାଇଁ ଉଇଥି ପିଲାମାନଙ୍କ ମେଣ୍ଟାଲିଟି ଟା ତମେ ଆରାମରେ ପଢି ପାରିବ। ମାନେ ସେଇ ଏଣ୍ଟିଟି ନେଇ ସାରିଲା ପରେ। ସେଇଟା ହିଁ ସେମାନେ ଶିକ୍ଷା ଦିଅନ୍ତି ସେଠି ସେଇଟା ହିଁ ଶିକ୍ଷା ଦିଆଯାଏ। ହେଲା ଆଉ ଆର୍ଟ ଆଣ୍ଡ କ୍ରାଫ୍ଟ ତମେ ହଁ ନାଇଁ ଏଣ୍ଟିଟି। ଏଣ୍ଟିଟୀ। ହଁ ତ ସେ ଏବେ ବସନି କୋଉଠି ଦେଖ ଗୁଗଲରେ ମପ। ମାରିକି ଏଣ୍ଟିଟି କୋଉଠି ଦିଆଯାଉଛି ଏଣ୍ଟିଟି ଟା ଏଇ ବର୍ଷ ଟା ନେଇଯାଅ।
ଆଚ୍ଛା ମ୍ୟାଡ଼ାମ ଆପଣ ହଜି। ଆପଣ କଣ କରିଛନ୍ତି ପିଜି କରିଛନ୍ତି ନା ବି ଡି କରିଛନ୍ତି?
ନାଇଁ ନାଇଁ ମୁଁ କିଛି କରିନି ଆକ୍ଚୁଲି ସେତେବେଳେ କଣ ଥିଲା। ଆମର ପ୍ଲସ ଟୁ ମୁଁ ଗୋଟେ ପେପରରେ ସେତେବେଳେ ବାହାରେ ଆମ ଏବେ ତ ସେନା ଗୁଗୁଲ ସୋସିଆଲ ମିଡିଆ। ତେ ଇଏ ହେଇଗଲା। ଆମ ବେଳେ ସେମିତି ନଥିଲା ଟୁ ଥାଉ ମୁଁ କହୁଛି ନାଇନ ଟି ନାଇନ କଥା। ନାଇନ୍ ଟି ନାଇନ୍ ରେ ଏଗୁଡାକ କିଛି ନଥିଲା ଆମେ ପେପର ପଢିକି ଦେଖୁଥିଲୁ। ତ ପେପରରେ ଏଣ୍ଟ୍ରି ପାଇଁକା ଆମର ଥିଲା ମାନେ ମଷ୍ଟଅଫ୍ ମେଟ୍ରିକ୍ ହିଁ। ଥିଲା ମୋର ସେତେବେଳକୁ ପ୍ଲସ ଟୁ ସରିଥିଲା ମୁଁ କଣ କଲି ଆଉ ପ୍ଲସ ଥ୍ରୀ ନ କରିକି ଏନ୍ ଟିଟି କରିଦେଲି। ଏନ୍ ଟିଟି ଯେହେତୁ କରିଦେଲି। ମତେ ଜବ୍ ବି ମିଳିଗଲା ସ୍କୁଲରେ ସାଙ୍ଗେ ସାଙ୍ଗେ ମାନେ ଫ୍ରେସ ଫ୍ରେସର ବାହାରିଥିଲୁ। ତ ଜବ୍ ମିଳିଗଲା। ବଟ୍ ମୋର ଗ୍ରାଜୁଏସନ୍ ଟା ଦରକାର ଥିଲା ମୁଁ ତାପରେ ଗ୍ରାଜୁଏସନ୍ କରିକି ପୁଣି ମାନେ ମୋର ଜବ୍। କ୍ୟାରିୟର ଆରମ୍ଭ ହେଇଛି ପଲସ୍ ଟୁ ରୁ ମୁଁ ସେବେଠୁ। ମୋର ଟୁଏଲ୍ଭ ଇୟର ପୁରା ପୁରି କଣ୍ଟିନିଉ କରିଛି। ତାପରେ ଛାଡ଼ିଲି ଯେତେବେଳେ ବିଇଡି ଟା ମାନେ ଗମେଣ୍ଟ ପୁରାପୁରରି ଇଏ କରିଦେଲା ଯେ ବିଇଡି ନ କଲେ କୌଣସି ଟିଚର କରେ ମାନେ ପାଠ ପଢେଇ ପାରିବ ନାହିଁ ସେଥିରୁ ତା ପରଠୁ ମୁଁ ଛାଡ଼ିଲି। କିନ୍ତୁ ଏନ୍ ଟିଟି ପରେ ପରେ ମତେ ମିଳିଯାଇଥିଲା ମୁଁ କହିବା କଥା ତମେ ଏଇ ହଁ
ଅ ଆମ ଯୋଉ ବିଇଡି ହେରିକା ରହୁଛି ଆନ୍ଧ୍ର ବିଇଡି ଆଉ ଓଡିଶା ବିଇଡି ଆ ଭିତରେ ପାର୍ଥକ୍ୟ କଣ ରହୁଛି।
ଆନ୍ଧ୍ର ବିଇଡ ରେ ସେମାନେ ପଇସା ନେବେ ତମକୁ ବ ପା ମାନେ। ଆ ସେମାନେ ସବୁ କରିକି ଦେବେ ଯୋଉ ଜିନିଷ ଟା ବିଇଡିରେ ଆମେ ନିଜେ କରିବା ମନେକର ପ୍ରୋଜେକ୍ଟ ୱାର୍କ ହଉ କିମ୍ବା ପାଠ ପଢା ହଉ ପାଠ ପଢେଇକି ଯାଇକି ପରସେଣ୍ଟେଜ ରଖିବା ହଉ କିମ୍ବା ଯାହାବି ହଉ ଆଦ୍ରା ଆନ୍ଧ୍ରା ବିଇଡି ରେ କଣ ହବ ସେମାନଙ୍କ ପଇସା ନେବେ ସେମାନେ ସବୁ କରାଇଦେବେ ଦରକାର ପଡ଼ିଲେ ତମକୁ ବ୍ଲାକ ବ୍ଲାକବୋର୍ଡ ରେ ଲେଖେଇକି ବି ଆନ୍ସର ତମକୁ ଦେଇଦେବେ ତମେ ଲେଖିଦେଇକି ଆସିବ ସମସ୍ତେ ପାସ୍। ମାନେ ପରସେଣ୍ଟେଜ ସାଙ୍ଗରେ କିଛି ସମ୍ପର୍କ ନାହିଁ ତମେ ପା ପାଠ ପଢେଇଲ ନ ପଢିଲ ତମର ଇଏ କଣ ନ କଲ ତାପରେ ଆଉ ଗୋଟେ ଜିନିଷ ଯେତିକି ଆନ୍ଧ୍ର ବିଇଡି ଆଗରୁ ଯଦି ସେମାନେ ମାନେ ପୂର୍ବରୁ ଦି ମାନେ ପାଞ୍ଚ ବର୍ଷ ତଳର କଥା କହୁଛି କାହାକୁ ଯଦି କଣ କିଛି ଜବ ମିଳିଯାଇଥିବ ମିଳିଯାଇଥିବ କିନ୍ତୁ ଏବେକାର ସିଚୁଏ ସନ୍ ଯାହା ହେଲାଣି ମାନେ ତମେ ଆଗ ଫର୍ମ ପକେଇବ। ତମେ ଫର୍ମ ରେ ଯୋଉ ତମକୁ ଗୋଟେ ଏଣ୍ଟ୍ରାନ୍ସ ପାଇଁ କି ବଣ୍ଡ ଦିଆଯିବ। ତମେ ଏଣ୍ଟ୍ରାନ୍ସ ରେ ଯଦି ପାଇଗଲ। ତେବେ ତମକୁ ଯୋଉ ସେମାନେ ବିଇଡି ପାଇଁକା ଡାକିବେ। ତାପରେ ତମେ ବିଇଡି ର ସିଲେକ୍ସନ ହେଲ ଯେ ବିଇଡି ରେ ତମେ ପାଇଗଲ ବୋଲି। ତାପରେ ପୁଣି ପାଠ ପଢେଇବା ଆଣ୍ଠୁ ଗଣ୍ଠି ଛିଡେଇକି ତାକୁ ପାଠ ପଢେଇବାକୁ ପଡିବ ତିନି ବର୍ଷ ଯାକ। ପାଠ ପଢେଇିଲା ପରେ ଏକ୍ଜାମ ତାର ତିନିଟା ହବ ଛଟି। ଛଅଟା ଇଏ ଏକ୍ଜାମ ରହୁଛି।
ସେ ରହୁଛି ତାପରେ ତମେ ସେଠୁ ବାହାରିଲା ପରେ ତୁମ ପରର୍ସେଣ୍ଟେଜ୍ ଅନୁଯାୟୀ ତୁମକୁ ଦିଆଯିବ ଇଏ। ଯବ୍
ଆଚ୍ଛା ମାଡ଼ାମ ବିଇଡ଼ିରେ ଆମର ଯେଉଁ ଏକ୍ଜାମ ସବୁ ହେଉଛି ଗଭର୍ଣ୍ଣମେଣ୍ଟ ଏଥିରେ ସବୁ ମାଇନସ ମାର୍କିଙ୍ଗ ବି ହଉଛି ନା?
ଏତେ ଭିତରକୁ ମୁଁ ଯାଇନି। ମୁଁ ଆକ୍ଚୁଆଲି ଏଇଟା ହିଁ ବ ମାନେ ଜାଣିଛି ଏଇଥିପାଇଙ୍କା ଯେ ଆଉ ମୁଁ ଭାବୁଥିଲି ଯେ ମୋ ଝିଅକୁ ମୁଁ ବିଡିରେ ଇଏ କରିବି ବୋଲି। ଲମ୍ବା ହାର କରବ। ସିଏ ତ ବି ଇ ଡ ପାଇଁ ରାଜି ନଥିଲେ, ରାଜି ନାହିଁ। ବଟ୍ ମୁଁ ତାକୁ ଚିନ୍ତା କରିଚି ବିଟ୍ ପକେଇ ତାର କରେଇବି ବୋଲି। ସେଥିପାଇଁକା ମୁଁ ଏଇ ପର୍ଯ୍ୟନ୍ତ ହିଁ ଜାଣିଚି। ଆଉ ମୁଁ ଜାଣିନି। ତା ଭିତରେ କଣ ହୁଏ ସେ ବିଷୟରେ ମୁଁ କହିପାରିବିନି।
ଏବେ ସବୁ ସିଷ୍ଟମ ଚେଞ୍ଜ ହଉଛି ନା। ଅ ମୁଁ ଯେତିକି ଜଣିଚି। ହଁ ମୁଁ ଯେତିକି ଜାଣିଚି ବି ଇ ଡି ରେ ମାଇନସ୍ ମାର୍କିଂ ଥାଏ ଏକ୍ଜାମ ରେ। ଅ ଧର ଆପଣ ହ ଠିକ କହିଛନ୍ତି ଦଶଟା, ଧର ପାଁସଟା ଭୁଲ କହିଛନ୍ତି। ତ ଯୋଉ ଦଶଟା ଠିକ କହିଛନ୍ତି ଧର ଆଉ କୋଡ଼ିଏଟା। ଏକ୍ସାମ ଦେଲେ କୋଡ଼ିଏଟା କୋସଚିନ।
ତ ଦଶଟାରୁୁ ଏଇ କୋଡିଏଟାରୁୁ ଆପଣ ଦଶଟା ଠିକ କହିଛନ୍ତି। ଆଠଟା ଭୁଲ ଅଛି। ଆଉ ପାଁସଟା ଆପଣ ଛାଡି ଦେଇଛନ୍ତି। ମାନେ ପୁରା ବ୍ଲାଙ୍କ ଅଛି। ହ ଯୋଉ ପାଁସଟା ଭୁଲ ଯଦି ଦଶଟା ଠିକ କହିଛନ୍ତି ତାହେଲେ ଆପଣଙ୍କ ଦଶ ମାର୍କ ମିଳିଯାଇଚି। ଯୋଉ ପାଁସଟା ଭୁଲ ହେଛିଚି ସେଥି ପାଇଁ ବି ମାଇନସ୍ ମାର୍କିଙ୍ଗ ମାର୍କ କଟିବ।
ଯେ ଏଇଟା କଣ ବି ଇ ଡ଼ି ରେ ହୁଏ? ବି ଇ ଡ଼ି ଏକ୍ଜାମ ରେ?
ହଉଛି ତ। ଗର୍ଣ୍ଣମେଣ୍ଟ ର ସବୁ ଏକ୍ଜାମରେ ଏମିତି ମାଇନସ୍ ମାର୍କିଙ୍ଗ ହଉଛି।
ଗମେଣ୍ଟ ଏକଜାମ ଗୁଡାକରେ ହଉଛି ବୋଲି ମୁଁ ଜାଣିଛି। କିନ୍ତୁ ବି ଇ ଡ଼ି ରେ ଆମେ ୱାନ୍ସ ମାନେ ଏଣ୍ଟାନ୍ସରେ କଣ କରୁଚନ୍ତି ମୁଁ କହିପାରିବିନି। କିନ୍ତୁ ୱାନ୍ସ ଇଏ ମାନେ ଆଡ଼ମିସନ୍ ମିଳିଗଲା ପରେ ବି ଡ଼ି କଲେଜରେ ଆଉ ସେ ଏଇଗୁଡାକ ରହିବନି। ଆମକୁ ତ ଆମେ କିଛି ନହେଲେ ଆମକୁ ପ୍ରୋଜେକ୍ଟରେ ତ ମାର୍କ ମିଳିଯିବ ଆଉ। ଏପଟର ମାନେ ଇଏ କଥା ମୁଁ କହିବି। ସେଇଠି ଯୋଉ କଣ କହିଲ ତମକୁ ଶହେଟା କୋଶ୍ଚିନ୍ ଦେଇଥିବେ। ଯୋଉ ଗମେଣ୍ଟ ଏକ୍ଜାମ କଥା କହୁଚ ଶହେଟା କୋଶଚିନ ଦେଇଥିବେ। ଶହେଟା କୋଶ୍ଚିନରୁ ତମେ ତା ଦେହରେ ଯାହା ଇଏ କରିବ ସେଥିରେ ମାଇନସ ମାର୍କିଙ୍ଗ ରହୁଥିବ କିମ୍ବା ଏଣ୍ଟ୍ରାନ୍ସରେ ଯଦି ବା ବାସ ବାସ। ହଁ ହେଇପାରେ ମେ ବି ମୁଁ ସେ ବିଷୟରେ ଜାଣିନି। ମାନେ ପ ଭଲ ଭାବରେ ଜାଣିନି। ଆଉ ହେଇଥାଇପାରେ
ଆ ଆଚ୍ଛା ମ୍ୟାଡ଼ାମ ଆମେ ଏ ବିଷୟରେ ପରେ କଥା ହବା।
ହଁ -ହଁ, ନିଶ୍ଚୟ- ନିଶ୍ଚୟ।
ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।